ହଁ କୁହନ୍ତୁ ଆଜ୍ଞା।
ସାର୍ ନମସ୍କାର।
ନମସ୍କାର କଁ କରୁଚନ୍ତି?
କିଛି ନାଇଁ ଏମିତି ରୋଷେଇ ସାରିକି ବସିଥିଲି ଆଉ, ଆପଣ କଣ କରୁଚନ୍ତି?
ମୁଁ ଟିକେ ଚଲା ବୁଲା କରୁଥିଲି ଆଉ।
ହଁ।
ହଁ ଗାଧୁଆ ଫାଧୁଆ ଖିଆ ପିଆ ସବୁ ସରିଲାଣି ଆପଣଙ୍କର?
ନାଇଁ ନାଇଁ ସରିନେଇ, ଗାଧେଇନି ଏ ପର୍ଯ୍ୟନ୍ତ।
ହଁ।
ଆଉ ଆପଣ ଖାଇ ଗାଧେଇକି ଖାଇ ଶାଇଲେଣି?
ହଁ ଗାଧେଇକି ଚୁଡ଼ା କଦଳୀ ଖାଇ ଦେଇଥିଲି ଟିକେ ଆଉ।
ଆଚ୍ଛା ଆଚ୍ଛା। ଆ ରୋଷେଇ ବାସ ସଇଲାନି ନା?
ହଁ ରୋଷେଇ ସରିଲାଣି।
ହଁ ହଁ, ଆଉ।
ଆଉ।
ଖରା କେମତି ହୋଉଚି?
ଖରା ବହୁତ ଜୋର ହଉଚି ଆଜ୍ଞା।
ହୁଁ, ହୁଁ ଆମର ବି ଏଠି ବହୁତ ଖରା ହଉଛି, ଅସମ୍ଭାଳ ଖରା।
ଉଁ, ହଁ କେତେ ଜୋରୁ ଖରା ସମ୍ଭାଳି ହଉନି ବା।
ହଁ, ହଁ।
ଆଉ ଆପଣଙ୍କୁ ସବୁ ଫଳ ଭିତରେ କଣ ଖାଇବା ପାଇଁ ଭଲ ଲାଗେ?
ମୋତେ ସବୁଠୁ ଭଲ ଲାଗେ ସେଉ ଟା।
ହୁଁ।
ସେଉ ଆଉ ଆମର ଅଚି ଇଏ ଗୁଡା ଉଁ, ବାଦାମ ମଞ୍ଜି।
ହଁ, ହଁ।
ଏଇଗୁଡା ମୋତେ ଭଲ ଲାଗୁନ ଡ୍ରାଇଫ୍ରୁଟ୍ ଜିନିଷ ଗୁଡା।
ହଁ, ହଁ।
ଡ୍ରାଇଫ୍ରୁଟ୍ ଦେହ ପାଇଁ ଭଲ।
ହଁ। ଆଉ ରୋଷେଇବାସ ସରିି ଏବେ ବଛନ୍ତି ନାଇଁ କି? ଅଁ, ହଁ। ଆଉ ଚାଷ ବାସ କେମିତି ହଉଚି ତୋମ ଆଡେ ସେମତି?
ଚାଷ ଏ ଖରା ପାଇଁ ତ ଧାନ ବିହନ ଆଣିକି ଘରେ ରଖା ହେଇଛି, କିନ୍ତୁ ଖରା ବହୁତ ଜୋର ହଉଚି ନା। ସେଥିପାଇଁ ଆଉ ହଳ ଧରା ହେଇନିକି ତଳି ପକା ହେଇନି।
ଆଚ୍ଛା, ଆଚ୍ଛା ଏ ଏଠି ଆମର ବି ସେଠି ବହୁତ ଖରା ହଉଚି ବର୍ଷା ଜମା ନାହିଁ।
ସେହିଆ।
ବିଲ ବି ହଳ ଧରା ହେଇନି ଏପର୍ଯ୍ୟନ୍ତ, ଏବେ ବର୍ଷା ହବ ଏବେ ହଳ ଧରିବେ, ଆମର ବୋଲି ନା ପ୍ରାୟ ଲୋକଙ୍କର ସବୁ, ବର୍ଷା ତ ନାହିଁ ଚାଷ କୋଉଠି ହବ।
ହଁ।
ଆଉ କଣ କରନ୍ତି ତୋମ ସ୍ବାମୀ?
ମୋ ସ୍ୱାମୀ ଗାଡ଼ି ଚଲାନ୍ତି, ମେସିନ୍ ଅପରେଟର୍ ଆଉ।
ଅଁ, ହଁ। ଭଲ।
ଆଉ।
ଆଉ କଣ ଖବର କୁହନ୍ତୁ। ଦେହ ପା ସବୁ ଭଲ ସମସ୍ତଙ୍କର? ଘରେ ଆଉ ସବୁ କିଏ କିଏ ଅଛନ୍ତି?
ଘରେ ମୁଁ ମୋ ସ୍ୱାମୀ ଆଉ ଆମ ମୋ ଦେଡ଼ୁଶର ମୋ ଯା ଶାଶୁ ଶଶୁର ଆଉ ଛୋଟ ପୁତ୍ର ଆଉ, ଆଉ ନଣନ୍ଦ ତିନି ଜଣ ଯେ ସେମାନେ ବାହା ହେଇଯାଇଛନ୍ତି।
ଆଚ୍ଛା, ଆଚ୍ଛା ଜଏଣ୍ଟ ଫ୍ୟାମିଲି ଆଉ।
ହଁ ଜଏଣ୍ଟ ଫ୍ୟାମିଲି, ଜଏଣ୍ଟ ଫ୍ୟାମିଲି ଭଲ। ଭଲ ଏଇ ଟିକେ ମାନେ କାମ କରିବା ପାଇଁ ପଡିବ କିନ୍ତୁ ଭଲ। ସୁବିଧା ଅସୁବିଧା ଗୋଟେ ଭଲମନ୍ଦ ସବୁଥିପାଇଁ ଭଲ।
ହୁଁ।
ବାସ୍ ମନ-ଅ ମନରେ ମନ ମିଶେଇକି ଚଳିଲେ ହେଲା ଆଉ।
ଉଁହୁଁ, ଆଉ ଖାଇବା କଣ ରୁଚି ଆପଣଙ୍କର?
ଖାଇବା ପାଇଁ ମତେ ଭଲ ଲାଗେ-ଏ, ବାଡିରେ ଯୋଉ ପିଜୁଳି ହୁଏ। ମ ତୋଳି ଖାଇବା ପାଇଁ ଭଲ ଲାଗେ। ଆଉ-ଉ ଆଉ-ଉ ଆଉ ନନ୍ ଭେଜ ଉପରେ ମତେ ଚିକେନ୍ ଭଲ ଲାଗେ। ଆଉ ଭେଜ ଉପରେ ମୋର ଛତୁ! ଛତୁ ମୋର ଫେବ୍ରେଟ୍। ଛତୁକୁ ମାନେ, ଯେ କୌଣସି ଉପାୟରେ କରିକି ଦେଲେ ମୁଁ ଖାଇବି। ଆମ ଘରେ ମରଅଣେ ପିଇସି ଅଛନ୍ତି। ସବୁବେଳେ କହିବେ ୟାକୁ ଖତ ଛତୁ ବି ଭାଜିକି ଦେଲେ ଖାଇଦବ।
ହୁଁ, ହୁ।
ଛତୁ ପ୍ରତି ମୋର ଟିକେ ଏକ୍ସଟ୍ରା ଦୁର୍ବଳତା।
ଛତୁକୁ ପୁଡିକି କେବେ ଖାଇଛନ୍ତି?
କଣ କହିଲେ?
ଛତୁ କେବେ ପୁଡା ଖାଇଛନ୍ତି?
ହଁ। ଉମ୍ ଗୋଟା ଛତୁ ପୋଡ଼ା ଖାଇଛି। ପତ୍ରରେ ଛ-ଛତୁଟା କୁ ଭାଙ୍ଗି ପୋଡ଼ା ହେଇଥିବ ଖାଇଚି। ଆଉ ଗୋଟା ଛତୁଟାକୁ ବି ହେନ୍ ଚୁଲିରେ ଫିଙ୍ଗି ଦେଇକି ପୋଡିକି ଖାଆନ୍ତି, ସେଟା ବି ଖାଇଛି। ଆମ ପଟେ ଜଙ୍ଗଲ ଅଛି। ତ ଯୋଉ ବର୍ଷା ଋତୁରେ ସବୁ ପ୍ରକାର ଛତୁ ଫୁଟେ ସେ-ଏ ଯଉଁ ମହଳା ଛତୁ, ପତ୍ର ଛତୁ, ଭାଲୁଙ୍ଗି ଛତୁ, ନାଡ ଛତୁ, ଛୋଟ ଛୋଟ ବାଲି ଛତୁ, ବଡ ବାଲି ଛତୁ, ବହୁତ ପ୍ରକାର ଛତୁ ତୁ ଯଉଁ ଜଙ୍ଗଲରେ ଫୁଟେ। ଆଉ ଉଟୁକ ଛତୁ, ଉଟୁକ ଛତୁ ଟା ଏବେ ଆଉ ବେଶୀ ଫୁଟୁନି। ସେଟା କୁଆଡେ ଗଲା। ହେଟା ଫୁଟ୍
ଓହଁ, ତା ବର୍ଷା ଆସିଲା ବେଳୁ ଆସିଚ। ବର୍ଷା, ବର୍ଷା, ହେଲାଠୁ ସେଗୁଡା ଫଳିବ।
ହଁ, ଯେ ବର୍ଷା ହେଲା ପରେ ବି, ଆଉ ବର୍ଷା ସିଜିନ୍ ରେ ବି ସେ ଛତୁଗୁଡ଼ା ଆଉ କାହିଁ ଫୁଟୁନି ଯେ ଆ ମାଙ୍କ କଣ ବାରାହା ସବୁ ମାନେ ଖୋଳିକି ଖାଇ ଦଉଛନ୍ତି।
ହୁଁ ସେଟା ଗୁଟେ ଟାଇମ୍ ରେ ଫୁଟେ ସବୁବେଳେ ଫୁଟେନି। ତାର୍ ଗୋଟେ ସିଜିନ୍ ଅ ସେ ଋତୁ ଅଛି ତାର। ସେଦିନ ପାର ହେଇଗଲା ପରେ ଆଉ ଫୁଟିବନି।
ସେଇ ଯୋଉ ଉଟୁକ ଛତୁ ଗୁଡା ଗୋଲ ଗୋଲ ଟୁଇଁ ଟୁଇଁ, ସେଗୁଡା ବହୁତ ଆଣନ୍ତି ହେଲା। ଯୋରଗ, ଯୋରା-ଆ ମାନେ ଟିଏ କଷି କଷି ହେଇଥବ, ସେଇଡାକ ଦି ଦି କାଟିକି ପକେଇ ଦେବ। ଆଉଯଉରା ଟିକେ ମାନେ ବୁଢ଼ା ହୋଇଯାଇଥିବ, ପାକଡ଼ ହେଇଯାଇଥିବ ଭିତଳଟା କଳା ହେଇଯାଇଥିବ ତା ଉପର ଖୋଳପଟା ପକେଇ ଦେଇକି ଭିତର କାଳିଆଟା ଭାଜିକି ଖାଆନ୍ତି ଆହା କେତେ ଟେଷ୍ଟି! ବଢିଆ ଲାଗେ, ଖାଇଆ ପାଇଁ।
ଆକନ୍ତି ତା ଘର ଟୁଗୁ
ହଁ, ଏଇ ଆମଡେ, ଖାଲି ଇଁତି କହନ୍ତି ଉଟୁକ ଛତୁ।
ଦି ପ୍ରକାର ରୁଟୁକ ଅଛି। ଗୋଟେ ବଡ ରୁଟୁକ କୋଉଠ ଅଛି। ଗୋଟେ ଛୁଟ ରୁଟୁକ ଅଛି। ବଡ ଟାକୁ ବାଘରୁଟୁକ କୁହନ୍ତି। ତା ଛୋଟରୁଟୁ, ଛୋଟ ରୁଟୁକ ଖାଲି କୁହନ୍ତି।
ଓହୋ! ହଁ ହେଇଥିବ ତାହେଲେ।
ଆଉ କଉଁ ଯାଏ ପଢିଛନ୍ତି?
ମୁଁ, ଗ୍ରାଜୁଏସନ୍ କରିଚି।
ଅ, ହଁ ଚାକିରୀ ବାକିର ପାଇଁ ଟ୍ରାଏ କଲନି?
ହଁ। ସେ ବାହାଘର ପୂର୍ବରୁ କରେ, ଯୋଉ ପକାଏ ସିଟି ହେଲା, କ୍ଲରିକାଲ୍ ହେଲା ଏସବୁ କୁ ପକାଏ। ଏକ୍ଜାମ୍ ବି ଦବା ପାଇଁ ଯାଏ।
ଆଛ ଆଛା।
ଆଉ ବାହାଘର ପରେ ଏମିତି ପକାଏନି ଆଉ।
ସଂସାର କଥା ବୁଝିଲା ବେଳ କୁ ତ ବେଳେ ଯିବ ଆଉ କୋଉ ସେଗୁଡା କଣ ଆଉ କରିପାରିବ।
ସେଇଆ। ଆଉ।
ଆଉ କଣ କୁହନ୍ତୁ।
ହୁ ଆଉ ପାଣି କେମିତି ଆପଣଙ୍କ ପଟେ ସୁବିଧା।
ଏ ଖରାଦିନ ଟିକେ ଅସୁବିଧା ବର୍ଷା ଦିନେ ଭଲ।
ଖରା ଦିନେ ପାଣି ଅସୁବିଧା ନାହିଁ।
ହୁଁ ଶୁଖିଯାଏ ଟିକେ ପାଣି ଖରା ଦିନରେ।
ଓ। ଓ ହୋ।
ଆଉ କଣ କୁହନ୍ତୁ। ହାଲୋ।
ହାଲୋ।
ହଁ କହିଲି ଆଉ କଣ କୁହନ୍ତୁ ଖବର କଣ।
ଆଉ। ଆପଣଙ୍କ ମାଟି ଘର ନା ଛାତ ଘର।
ଛାତ ଘର।
ହୁଁ ହୁଁ।
ଆପଣଙ୍କର ସବୁ ଦେହ ପା ଭଲ ଅଛି।
ହଁ ଭଲ ଅଛି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ସବୁ ଭଲ ଅଛନ୍ତି ‌।
ହୁଁ ଡ୍ୟୁଟି ଯାଇ ନାହାନ୍ତି ନା କଣ ଆପଣ।
ନାଇଁ ଡ୍ୟୁଟି ଯିବି ରାତିରେ ସାତଟା ବେଳକୁ ଡି ଟି ଆଠ ଘଣ୍ଟା ଡିଉ୍ଟି ଆଉ ନାଇଟ ସିପ୍ଟ।
ଭଲ।
ଆପଣ ରୋଷେଇ ବନେଇ ଯାଣନ୍ତି।
ସେଇ ସବୁ ହାଲକା ଫୁଲକା ଜିନିଷ ଜାଣିଛି ଆଉ ସେ ଯୋଉ କୁ ମାନ ବେଶୀ କଷ୍ଟ କଷ୍ଟ ଜିନିଷ ମୁଁ ଜାଣିନି।
ନାଇଁ ନାଇଁ ଆଉ ରୋଷେଇ କଣ ବନେଇଛନ୍ତି ଖାଇବା ପାଇଁ।
ଆଜି। ହେଇଛି ବେଳାରେ ଭାତ ଆଉ ଡାଲମା। ସବୁ ଆ ଆଳୁ ପକେଇନି ତ କଖାରୁ ବାଇଗଣ କାଙ୍କଣ ସବୁ। ପକେଇକି ଅମୃତଭଣ୍ଡା ପକେଇକି ଡାଲମା କରିଛି ଆଉ। ଆଳୁ କାଙ୍କଡ଼ ଆଉ ଛୁଇଁ ଭଜା କରିଛି।
ଓ ହୋ ଟେଷ୍ଟି ଜିନିଷ ବନେଇଛନ୍ତି ଆଉ।
ହଁ ଆପଣଙ୍କର କଣ ରୋସେଇ ହେଇଛି।
ହଁ ଜାଣିିନେହିଁ କଣ ବନେଇ ଥିବେ ସେଇ ଡାଲିପାଲି ବନେଇ ଥିବେ ଆଉ।
ହଁ ହଁ। ହଁ ଆପଣ ତ ପୁଅ ପିଲା ଆପଣ ଖାଇଲା ବେଳେ ଯାହା ଖାଇବେ ଆଉ କଣ ଜାଣିବେ କଣ ରୋଷେଇ ହେଇଛି ବୋଲି।
ଉଁ ଆଜ୍ଞା। ଖରା ପ୍ରବଳ ହଉଛି ଆଉ କଣ କରିବ ମଣିଷ।
ଏତେ ଜୋର୍ଷ ଖରା ହେଉଚି ଆଉ କୁହନ୍ତୁନି।
ହୁଁ ଆଉ ବାରିରେ କଣ ଲଗେଇଛନ୍ତି ପନିପରିବା?
ବାଡ଼ିରେ ହଁ ମାନେ ମୁଁତ ଲଗେଇନି କିନ୍ତୁ ଲଗେଇଚନ୍ତି ଆମ ଦେଡ଼ୁସୁର ଯିଏ ସିଏ ଲଗେଇଚନ୍ତି ଏ ବାଇଗଣ ପୋଟଳ ଲାଗିଥିଲା ମକା ଉଁ କଖାରୁ ଗୁଆଁର ସେସବୁ ଗଲାଣି ସରିଲାଣି ଏବେ ଖାଲି ଆଉ ସେବାଇଗଣ ଗଛ ଗୁଡ଼ା ଅଛି। ଆଉ କଖାରୁ ଗଛ ଅଛି ଆଉ ସେସବୁ ଫଳିକି ସରି ସାରିଲାଣି।
ଓହୋ ଭଲ ଯିନିଷ ଗୁଡ଼ା ଜୋଉ ବାଡ଼ିରେ ସାର ଫାର ପଡ଼ିବନି। କିଛି ପଡ଼ିବନି ଭଲ ଲାଗେ ଭଲ। ଆଉ କଣ କହନ୍ତୁ?
ଆଉ ପକ୍ଷୀମାନଙ୍କ ଭିତରେ ଆପଣଙ୍କୁ କେଉଁ ପକ୍ଷୀ ସବୁଠୁ ଭଲ ବେଶୀ ଭଲ ଲାଗେ।
ମୋତେ ହଳଦୀ ବସନ୍ତ।
ହଁ ମତେବି ଭଲଲାଗେ ହଳଦୀ ବସନ୍ତ ଦେଖିବା ପାଇଁ ଭାରି କ୍ୟୁଟ୍ ଲାଗେ।
ହଁ ହଁ। ହଉ।
ଠିକ୍ ଅଛି।
ରହୁଚି ଆଜ୍ଞା।
ଆଜ୍ଞା।
ରଖନ୍ତୁ।